ହ୍ୟାଲୋ।
ହ୍ୟାଲୋ କଣ କରୁଚନ୍ତି?
ଏଇଠି ଖାଇ ପିଇକି ବସିଚୁ। ଆପଣ କଣ କରୁଛନ୍ତି?
ଆଉ ସେଇ ଖାଇବା ପିଇବା ବସିବା ଆଉ। ବର୍ଷା ତ ହଉଚି। ହଁ।
ବର୍ଷା ହଉଚି ନା ସିଆଡେ?
ହଁ ବର୍ଷା ଟିକେ ବନ୍ଦ ଥିଲା। ଏବେ ଫେର ଏଇ ଛି ପାଣି। ହୁଁ ହୁଁ।
ପାଣି ଛିଞ୍ଚୁଚି ମୋ ଉପରୁ ସ୍ପ୍ରେ ହଉଚି।
ଉପରୁ ହଉଚି ତ ସ୍ପ୍ରେ ପୁରା ଆଉ। ସେ କେତେବେଳେ ହଉଚି ଫେରେ କେତେବେଳେ ଛାଡି ଯାଉଚି। ଲାଗୁଚି
ସେଟା ତା ମନ। ତା ମ ମନ ବି ବୃନ୍ଦାବନ ହେଇଯାଇଚି।
ହଁ ହଁ ଆଉ
ଆଉ ଆପଣଙ୍କ ଘର?
ଆ ଘର କେନ୍ଦ୍ରାପଡା।
ଓ ହେଇବା ଆମ ଲୋକ।
ହଁ ହଁ। ହଁ ହଁ ପାଖାପାଖି ଆଉ। ଆଉ ହଁ ହଁ। ଆଉ ଆପଣ ଯିବେ ଯୋଉ ବଲଦେବୀଜୀ ମନ୍ଦିର?
ଆମର ମୋ ଭାଇ ଡେ ସିରିଏସ ନା ସେଥିପାଇଁ ଆଉ ହୁଁ ଯାଇ ହବନି।
ଓହୋ କେତେ ଦିନ ହେଲାଣି?
ଏଇ ଚାରି ମାସ ହବ। ଚାରି ମାସ ହେଲାଣି ଏଇ ପଚିଶ ତାରିଖ କୁ ଚାରି ମାସ ହେଲା।
ମାନେ ଆପଣଙ୍କ ନିଜ ଭାଇ?
ଆଜ୍ଞା ନିଜ ଭାଇ।
ମାନେ କଣ ହେଇଥିଲା ତାଙ୍କର?
ଏ ତା ନାକରେ ଗୋଟେ ମାଂସ ବଢ଼ୁଥିଲା
ହଁ ହଁ।
ବଢ଼ୁଥିଲା ପଟାମୁଣ୍ଡିରେ ସେ ଡକ୍ଟର ଆସୁଛନ୍ତି ଦେଖିବା ପାଇଁ ମୁଁ ବି ମୁଁ ବି ନିଜେ ମେଡିକାଲରେ ଜବ କରିକି କିଛି ଲାଭ ହେଲାନି ଏତେ ବଡ ଭୁଲ କରିଦେଲି। ତାପରେ ବି ସିଏ ତ ଆସି ଦେଖନ୍ତି। ଦେଖିଲି ତା ଆଗରୁ ସେ ଆମର ସୁଭଦ୍ରା ଡ୍ରଗ ହାଉସ କେନ୍ଦ୍ରାପଡ଼ ଥିଲା ଗୋଟେ। ସେଠି ସେ ଦେଖୁଥିଲା ଗୋଟେ ଡକ୍ଟର କୁ। ସେ ଡକ୍ଟର କହିଲେ କି ଅପରେସନ କରିବାକୁ ପଡିବ ଆଉ ନାକ ଫିଟିବା ପାଇଁ ତମେ ତମ ମେଡିସିନ ଟା ଖାଅ
ହଁ ହଁ।
ଦି ମାସ ତିନି ମାସ ଖାଇଲା ତାପରେ ପୁରା ଛାଡିଦେଲା ମେଡିସିନ ଫେଡିସିନ ଖାଇଲାନି
ହଁ ହଁ।
ଖାଇଲେଣି ଯେତେବେଳେ ଯେତେବେଳେ ବି ତମାନେ ଦେଖା ଯେତ ଆମର ସେ ଯୋଉ ଡଟର ଆସନ୍ତି ସମ ରୁ ତା ପେଶକ୍ରିପସନ୍ ଆଡଭାଇସ୍ ହେଇଛି କି ସମ ଠିକ ଅଛି ସମ୍ ବୋଲି କ୍ଷତି ସେ ଏ ବି ବିସ୍ କି ବାକି ବଗ ବଗଟା କିଛି ଆଡଭସ ହେଇନି ଠିକ ଅଛି ପେଶରିଷ୍ଟି କି କମ ସେ ଗୋଟେ କିଛି ମୁଁ ଗୋଟେ ଭାବିଲି ହଁ କିନ୍ତୁ ଏଇଟା କିଏ ଘର ଲୋକ ବୁଝିଥିଲେ କିନ୍ତୁ ମୁଁ ମନା କଲି କି ନାଇଁ ମୁଁ ତାକୁ ନେଇକି ଯିବିନି ଅଲଗା କୋଉଠି ତମେ କାହାକୁ ହ ସେତବେଳେ ନେଇକି ଯିବ ମୁଁ ବି ନେଇକି ଯିବିନ୍ତୁ ଛାଡ କଣ କରିବି ତାକୁ ଯେତେ ବେଳେ ନେଇକି ଗଲି ଉ ଦେଖେଇଲି ସେଠୁ ସେ ଡକ୍ଟର କହିଲେ କିକୁ ତୁରନ୍ତ ଅପରେସନ କରିବା ପାଇଁ ପ୍ଲାନ୍ କର। ସେଇଠୁ ଉ କହିଁ ଲି ଆଉ ସାର୍ ଠିକ ଅଛି ମୁଁ ଘରେ ମୋର ବୁଝିକି ନା ଆପଣଙ୍କୁ ଜଣେଇବି ଯେମିତି ନାଉ ହପ୍ତାହ ଭିତରେ ଆଉ ସେଟୁ ହପ୍ତ ପରେ ସେଠୁ ରିପୋର୍ଟ ଯୋଉ ଟେଷ୍ଟ ହେଇଥିଲା ତା ବ୍ଲଡ ବରିବା ସବୁ ସେଠୁ ସେଠୁ ଟେଷ୍ଟ ସେଠୁ ଆଣିକି ସେଠୁ ତାଙ୍କୁ ରିପୋର୍ଟ ଟା ପଠେଇଲି ସେ କହିଲେ ହଁ ସବୁ ନର୍ମାଲ ଅଛ ହେଲାଣି ନା ଅପରେସନ କରିବା ଯେତେବେଳେ ତାକୁ ତା ପାଖରେ ତ ନେଇକିନା ଗଲେ ମୁଁ ସବୁ ସହମରେ କଥା ହେଲି ମୁଁ ଠିକ ଅଛି ଯଦି ସମ୍ ମୋର କଣ ଡର ରହିଲା ଜଣଙ୍କୁ ଦେଖିବି ଆଉ ଜଣଙ୍କ ଅପରେସନ କରିବି ନା ନା ଯାହାକୁ ଦେଖେଇଛି ତା ପାଖରେ ଅପରେସନ ସେଣ୍ଟ କରିବି ମୋ ମନରେ ଆପଣ ହେଇଥିବ ଆପଣ ଏଇଆ କରିଥାନ୍ତେ ଯଦି ଆପଣ ସପୋଜ ମୁଁ ଗୋଟ ଡକ୍ଟର ଆପଣ ଗଟେ ପେସେଣ୍ଟ ମୋ ମୋ ପାଖ ଆଉ ଗୋଟେ କାହା ପାଖକୁ ଯିବେ ଅପରେସନ କରବାକୁ।
ଯକୁ ଯଉ ଡ ଡଟର ଦେଖିବେ ସେଇ ଡକ୍ଟର ହିଁ ଅ
ଅପରେଶନ। କରି ମୋ ମୋ ମାଏଣ୍ଡି ବି ଏଇଟା ଚାଲିଲା ସେଠୁ ମୁ କଲିନା ସେଡୁ ଦେଖି କିଏ ଦେଖି କି ଗଲି ରିପୋର୍ଟ ଫିପୋଟ ପଠେଇଲି ସେଠୁ ତା ହପା ତା ହପ୍ତା ଛାଡିକି ସେଠୁ ତା ପାକୁ ରିପୋର୍ଟ ପଠେଇଲି ସେ ହଁ ସବୁ ନର୍ମାଲ ଅଛି ଆଉ ଅପରେସନ କରିବା ସମ ରେ ଆଉ ଏବେଠୁ ଦେଖିେଇଛି ରିପୋର୍ଟ ପଠେଇଲେ ଯାଇକି ବି ଆମର କଥାବାର୍ତ୍ତା ହେଥିଲା ଆମ ଉପରେ ଏ ଆମ ସମରେ କରିବା ସମରେ ବି ମୋ ସାଙ୍ଗ ସାାଥି ଅଛନ୍ତି ମୋର ବିସେଠି ରିଲେଟିଭ ଅଛନ୍ତି ବାକି ଆଉ ଯୋଉଠି ଥିଲେ ବି ମୋର ରିଲେଟିଭ ଅଛନ୍ତି କଳିଙ୍ଗ ଆପଲ ସବୁ ଅଛନ୍ତି କିନ୍ତୁ ମତେ ସମ ଯେ ବଡ଼ ମେଡିକାଲ ଟା ମୁଁ କହିଲି ହଁ ସେଠି ଭଲ ଭଲ ଡଟର ଆଶୁଛନ୍ତି। ସେଇଠି ନେଇ କରିବି ଉ ସେଠୁ ଗଲେ କାଲି ଅପରେସନ ଆଜି ମତେ ରାତିରେ ବାରଟା ରାତିରେ ମତେ କହୁଛନ୍ତି କି ସେ ଡକ୍ଟର ଆମ ସମ ରେ କରିବା ନା ବିକାଶରେ କରିବା ଏ ବିକାଶ ସିଏ କୁଆଡେ ସେଇ
ହଁ ଆପଣ ଯୋଉ ଡକ୍ଟର କୁ ଦେଖେଇଥିଲେ ସେଇ ଡକ୍ଟର ସେ ସାର୍ ହିଁ କହିଲେ
ହଁ କହିଲେ କି ଆମେ ଆଉ ସେଠି କରିବା ନା ଆମେ ବିକାଶ ରେ କରିବା ଯଦି ମୁଁ ସମ ରେ କରିବି ଆଉ ସମୋମ ରେ ମୁଁ କରିବି ନା ନର୍ସ ମାନେ କରୁଛନ୍ତି ଆରେ ନର୍ସ ମାନେ ତ ଟ୍ରେନିଂ ନେଉଛନ୍ତି ନର୍ସ ମାନେ ଅପରେସନ୍ କଉଠ କରୁଛନ୍ତି ଯଦି ବା କରୁଛନ୍ତି ହ କରିଲରେ ଆପଣ ବି ଆସିବେ ନା ସେଇଟା ଆପଣଙ୍କ ପେସେଣ୍ଟ ଯ ଚା ଆପଣ ଯା ଆସିବେ ମାନେ ସେ ସୋମବାର ଶୁକ୍ର ତା ପରେ ସେଟି କି ଯାଏ କୋଉଠିକି ସମ୍ କୁ ମତେ କିନ୍ତୁ ଟୋଟାଲି ମନା କଲେ କି ମୁଁ ଯାଏନି ମୁଁ ଯାଏ କଟକ କଟକ ଯଦି ଯାଉ ତ ପ୍ରିସ୍କ୍ରିସନ ଆଡଭାଇସ ହେଇଥାନ୍ତା ନା କି ମୁଁ କଟକ ମେଡିକାଲ ଯାଉଛି କି କଣ ଆଡମିସନ ଖାଲି ଯା ସମ୍ ବୁଲି ମୁଁ କହିଲି ଠିକ୍ ଅଛି ଛାଡ଼ ୁ ସମ ରେ ତ ପଚାରି ବୁଝିଲୁ ସବୁ କି ସିଏ କହିଲେ ହଁ ଡକ୍ଟର ଏଇଠିକି ଆସିବେ ତା'ପରେ ବି ମୁଁ ଚୁପ୍ ଚାପ୍ ଥିଲି। ସେ ଦେକିକି ସବୁ କଲି, ଏପଟେ ତ ସବୁ ମୁଁ ଛୁଟି ପାଇଁ ଆପ୍ଲାଏ କର୍ ଦେଇଚି। ଆମ ମେ ତ ଦେଇ ସାର୍ଚି ଛୁଟି, ତା'ପରେ ଏପଟ ସବୁ କିଛି ବୁଝିବା କରିଦେଇଚି, ଯିବାକୁ ତ ପଡିବ ସେ--ଠୁ ଗଲି। ସେଠୁ ସିଟି ସ୍କାନ୍ ଆମର ଏଠି ତ ଆଭେଲେବୁଲ୍‌ ନାହିଁ, କି କେଦ୍ରାପଡ଼ାରେ ବି ଭଲ ହୁଏନି। ମୁଁ ସେଠୁ ଭୁବୁ ନେଶ୍ଵର୍ ଡାଇରେଟ୍ କଲି, କଉଠି ବାପୁଜୀ ନମ୍ବର ବାପୁଜୀ ନଗର ଲେନ୍ ଲେନ୍‌---ଇଲେବେ
ହଁ ହଁ!
ସିଆଡ଼ କୁ ଗଲି, ସେଠୁ କରିକିନା ରିପୋର୍ଟ ଦେବାକୁ କହିଲା। ମୁଁ ସେଠୁ ପଳେଇ ଆସିଲି, ମୁଁ ପୁଣି ଯାଇଛି ରିପୋର୍ଟ ଆଣିବା ପାଇଁ। ତା' ଭିତରେ ୟାକୁ ସାଲାଇନ୍‌ ଫାଲାଇନ୍‌ ଦେଇକିନା। ମୁଁ ଯାଇଥିଲି ସେ ଓଟି ଭିତରେ ଅଲ୍ରେଡି ତିନିଟା ଡ଼କ୍ଟର୍ ଥିଲେ। ସେ ଯଉ ବିକାଶ ହ--ଟାଲ ଯେ ଓନର୍ ସେ ସ୍ୱାମୀ-ସ୍ତ୍ରୀ ଆଉ ଦିଟା ଡ଼ ବୁ--ସେ ତା' ଭିତରେ ଅଛନ୍ତି, ସେଦିନ କିନ୍ତୁ କାହାର ଅପରେସନ୍‌ ନ ଆମ ଭାଇର, ଆଉ ଗୋଟେ ହାନିଆ ଅପ୍ରେସନ୍‌। ହେଲା, ଆଗେ କିନ୍ତୁ ମୋ ଭାଇର ଅପ୍ରେସନ୍‌ ଥିଲା। ଗଲା ସେ ଡ଼କ୍ଟର ଏଠି ଯଉ ଡ଼କ୍ଟର ଦେଖିଥିଲା, ସିଏ କହିଥିଲା କି - ହଁ! ତିନିଟା ଚାରିଟା ହବ, କିନ୍ତୁ ତିନିଟା ଚାରିଟା କହି ଲାଷ୍ଟେ ଛଅଟା ଦଶଟା ହେଲା। ତା' ଭିତରେ ତିନିଟା ଚାରିଟା ଡ଼କ୍ଟର୍ ଥିଲେ। ଇଏ ଯେତେବଳେ ଆଇଲା। ତା' ସ-ତ ଆଉ ତିନିଟା ଚାରିଟା ଡ଼କ୍ଟର ଗଲେ, ତା ଭିତରେ ପୁଣି ନର୍ସ ଆଉ ଟିକେ ରେ ପୁଣି ମିଶିଇ ମାସି କୋଡିଏ ଜଣ। ତା' ଭିତରେ କହୁଥିଲ। କ'ଣ ଗୋଟେ ଅପରେସନ୍‌ ମାଇନର୍ ଅପରେସନ୍‌, ତା' ପରେ ତମେ କୋଡ଼ିଏ ଜଣ।
ଯଉ ଆନା ଯଉ ଗଦିଟା, ଯଉ ପିଠିରେ ଯଉ ଦିଅନ୍ତି।
ହଁ! ଯଉଟା କି ୟାର ଚେତା ଆଉ ଆସିନି, ଯଉଟା କି ତା' ଭିତରେ ତାକୁ ହାଟ୍ଚୋକ୍ ହେଇଯାଇଛି।
କରିବ ହାତରେ କରିବ, ମେଜର୍ ଲଗେଇବନି। ମେଜର୍ ରେ କରିବନି ମେଜର୍ ଟିକେ କଉଠି କ'ଣ ବା ନାକ କଥା ନାକଟା ଯାଇଚି, ଆମ ଶିରଟା ମୁଣ୍ଡକୁ ନା।
ହଁ ହଁ ହଁ!
ସେଇଟାକୁ ମେଜର୍ ରେ କାଟି ଦେଇଚନ୍ତି। ମୋ ବିନା ପର୍ମିସନ୍‌
ହଁ ହଁ!
ରେ ଭାଇ ମୁଁ ତାକୁ ଜାଣିନି, ମୁଁ ଫାଷ୍ଟ୍ ଟାଇମ୍ ନାଁ ଶୁଣିଲି ସବୁ ଯେତେ ବୁଝି ବାଝି ସାରିଛି, ତ ଯିବାକୁ ପଡିବ ନା। ଆଉ କ'ଣ କରିବି? ନେଇକିନା ଗଲି। ମାନେ ମେଡ଼ିକାଲ୍ ଠି ଆମେ କିଛି ଡିପେଣ୍ଡେ କରେନା। ଆମର ଡ଼ିପେଣ୍ଡ୍ କରେ ଡ଼କ୍ଟର୍ ଉପରେ। ଡ଼କ୍ଟର୍ କ'ଣ କରିବ? ଅପ୍ରେସନ୍ ଆଟ୍ ଟା, ସେମାନଙ୍କର ଦେଖ ଛଅଟା ଦଶ୍ ରୁ ଯାଇଚି। ମାନେ ତିନ୍ ଟା କେତେଟା ରୁ ଗଲା? ଚାର୍ଟା କେତେ ଗଲା।
ମାନେ, ହାର୍ଟଚୋକ ହେଲା ପରେ ସେ ଅପରେସନ୍‌ କଲେ।
ହଁ ହଁ ହଁ ହଁ! ଯଉ ଓଭରଡୋଜ୍‌ ପାନ୍‌ଷ୍ଟା ଟା ଯଉ ଇଞ୍ଜକ୍ସନ୍‌ ଟା ଦେଇଚନ୍ତି। ଆଉ ତା'ପରେ ତା
ାଇକୁଟି ତାଙ୍କର ଯାହା କରିବା କଥା ସେ କରିଦେଇଛନ୍ତି। ତା ଆଖି ବାଟେ ବ୍ଲଡଡିକେ ହୋଉଛି। ଆଖି ବାଟେ ତା ବ୍ଲଡ ଟା ଲିକେଜ କରଛି। ଲିକେଜ କରୁଛି ସେଠୁ, ଆଠଟା ପଇଁତିରି ହଁ ହଁ। ହୁଁ ଆଠ ପଇଁତିରିଶ ହେଲା, ମୋତେ ଅପରେସନ୍ ସରିଲା। ମୁଁ ତାଙ୍କୁ ପଚାରିଲି ଭାଇ କେମିତି ଅଛି? ନା ଭଲ ଅଛି। ମାନେ ତାକୁ ସେତେବେଳେ ଅଲରେଡି ମାରି ଦେଇ ସାରିଲେଣି। ମାରି ଦେଇ ସାରିଲେଣି, ତାକୁ ସେଠୁ ରେଫର କଲେ କୋଉଠି, ଶ୍ରୀ କୁ। ଶ୍ରୀ କୁ ରେଫର୍ କଲେ। ଏଠି ମାରିଦେଇ ସେଠି, ଯେହେତୁ ଏଠି ଆଇ ସି ଇଉ ଟା, ତାପରେ ମୋର ଆଇ ସି ଇଉ ବି କଣ ଦରକାର କହୁନାହାନ୍ତି ଏଟା ଏନ୍ ଜି ଅପରେସନ୍ ମୋର ଆଇ ସେଠୁ କଣ ଦରକାର? ସେଠୁ ସେ ନ ସେତେବେଳେ ଅପରେସନ, ମୁଁ କଣ ଭାବିଲି ନର୍ମାଲ ଇଜିଲି ହେଇ ଯିବ। ଆଉ କଣ ଦର ପାଇଚି, ତାପରେ ମୁଁ ସେ ରିଚୁଆଲ୍ ସବୁ ଜାଣିି ନା କଣ? ଗଲା ଶ୍ରୀ କୁ ରେଫର୍, ଶ୍ରୀ କୁ ଗୋଟେ ବଡ ହସ୍ପିଟାଲ ସେଏ ହଉଛି ଆମର ରବି ଟକିଶ ଆଡେ କଳ୍ପନା ଆଡେ। ସେ ଫେରେ ଫର୍ ୱାର୍ଡ କଲି। ସେଠିକି ଯାଇକି, ସେଠିକି ଯାଇକି ସେଠୁ ଆଇ ସି ଇଉ କୁ କଣ ଦରକାର ନା ସେ ବ୍ଲଡ୍ ଢ଼ୋକି ଦେଇଛି। ସେ ବ୍ଲଡ୍ ଢୋକିଲା କୋଉ ବାଟେ? ସେ ତ ସେଶ୍ଳେଷ ଥିଲା। ବ୍ଲଡ୍ ଢୋକିଲା କୋଉ ବାଟେ? ସେ ଗଲା ମୁଁ ତ ଭାଇ ମୋ ଭାଇ ମୋ ମାଇଣ୍ଡ ରେ ମୋ ଭାଇ ପାଖ ରେ କଣ କେମିତି ହବ, କଣ ନାଇ ସେଠୁଉ ତାକୁ ନେଇକିନା ଗଲି, ସେଠୁ ତାକୁ ସେଠୁ ଭର୍ତି କଲି ଆଇ ସି ଇଉ ରେ ଆଇ ସି ଇଉ ରେ ଭେଣ୍ଟିଲେଟର୍, ଫେଣ୍ଟିଲେଟର୍ ଲାଗିଲା। କହିଲେ ବାଉନ ହଜାର ଟଙ୍କା ଦିଅ। ମୁଁ କହିଲି ବାଉନ ହଜାର କଣ ପାଇଁ ଦେବି? କାର୍ଡ ରୁ କଟିବ ନାଇ ନା କହିଲେ, ଯେହେତୁ ମୁଁ କାର୍ଡ କାମ କରୁଛି ଆ ମେଡିକାଲ ରେ ମୁଁ ଜାଣିଛି। ନାଇଁ ମୁଁ ଗୋଟ-ଗୋଟ ଗୋଟେ ଦିନ ହେଇନି ରେଫର ହେଇଛି। ଆମର ଏଇଟା ଡିସଚାର୍ଜ ହେଇନି କି ଆମର କାର୍ଡରେ କଟିବ। ସେଠୁ ଠିକ୍ ଅଛି। ବାଉନ ହଜାର ଟଙ୍କା ଦେଲି ତାଙ୍କୁ ସେଠୁ ସେଠୁ ନେଇ ସାରିଲା ପରେ, କହିଲେ କି ମାନେ ଆ ନଟା ଗଲା, ରାତିରେ ଦିଟାରେ ମତେ କହୁଛନ୍ତି ଭାଇ ନାହିଁ, ମାନେ ପଇସା ନେଲା ଅଧଘଣ୍ଟା ଗୋଟେ ଘଣ୍ଟା ପରେ ମତେ କହୁଛନ୍ତି ଭାଇ ନାହିଁ। ଯଦି ଭାଇ ନାହିଁ ଯୋଉ ଡକ୍ଟର ଅପରେସନ୍ କରିଥିଲା ସେ ଥାନ୍ତେ କି ଆମର ଡାଉଟ୍ ଟା କ୍ଲିଅର ହେଇଥାନ୍ତା, କି ହଁ ସେ ଡକ୍ଟର ଆମର କିଛି କରିନି। ମାନେ ସିଏ ତାକୁ ମାରି, ତାକୁ ପଛରେ ପଛରେ ଫେରାରେ ହେଇ, ମତେ ତାଙ୍କ ଷ୍ଟାଫ୍ ଲୋକ ମୋତେ ଫୋନ କରି କହୁଛନ୍ତି ଭିତରକୁ ଆସନ୍ତୁ, ଭିତରକୁ ବାପା ଗଲା ପରେ କହୁଛନ୍ତି ଭାଇ
ମାନେ ଇଏ ପଇସା ନବା ପାଇଁ ଗୋଟେ ଚକର। ମାନେ କିଛି ନାହିଁ ମାନେ ମା ଆଗରୁ ମାନେ ଗୋଟେ ଭଲ ଲୋକକୁ ଏଇଭଳିଆ କରିଦେଲେ?
ଠିକ ସେଧିକା ଯୋଉ ନର୍ସ ମାନେ, ତାଙ୍କର ନିଜର ନର୍ସ ମାନେ ମତେ ନିଜେ କହିଛନ୍ତି ଭଲ ଛୁଆ ଥିଲା। ତାକୁ ଏ ଡକ୍ଟର ହିଁ ମାରିଛି। ଏମିତି ମତେ କହିଛନ୍ତି ସେ ମାନେ।
ହଁ ମାନେ ନାକଟା ଟିକେ ମାଂସ ପଡିଛି। ତାର କିଛି ନାହିଁ ଟେଷ୍ଟ କରିକି ତାକୁ କାଟି ହେଇଥାନ୍ତା। ଇଏ ଯେମିତି ଭାତୁଡି ଭଳିଆ ହୁଏ ହେଲେ କିଛି, ଆଉ ଏତେ ନେଇକି ଇଞ୍ଜେକସନ୍ ପାଞ୍ଚ ଟା ଦେଇକି
ମତେ-ମତେ ହେଲେ ପଇସା ବାଉନ ହଜାର ଟଙ୍କା ମାଗିଲା, ମତେ ଲକ୍ଷେ ଟଙ୍କା ମାଗିଦେଲେ ମୁଁ ଦବାକୁ ରାଜି କିନ୍ତୁ ମୋ ଭାଇର ଜୀବନ ଟା ବଞ୍ଚେଇ ପାରିଲାନି।
ହଁ ହଁ। ମାନେ ଯେତେ ପଇସା ଟା ଖର୍ଚ୍ଚ ହେଲା, କିଛି ପଡିଲାନି କିନ୍ତୁ ଜୀବନ ଟା ରହିଯାଇଥାନ୍ତା, ଟିକେ କିଛି ବାଧି ନଥାନ୍ତା ଏତେ
ପଇସା ଖାଉ ମର କିଛି ଲେନ୍ ନାହିଁ ପଇସା ଆଜି ନାହିଁ କାଲିକି ଆସିବ। ସେକଥା ନାଇଁ, କିନ୍ତୁ ବୁଝି ଜୀବନ ଟାକୁ ବଞ୍ଚେଇ ପାରିଲାନି ନା ଆଉ ଲାଭ କଣ ରହିଲା ତମ ମାନଙ୍କୁ ବିଶ୍ଵାସ କରିକି।
ହଁ ଏବେ ପ୍ରାଏ। ସେମିତି ହଉଛି ମାନେ ଆଇସି ରୁମରେ ଏଇ ଭଳିଆ ଦି ତିନି ଦିନ ରଖି ଦଉଛନ୍ତି। ତାପରେ କହୁଛନ୍ତି ମାନେ ଏତିକି ପଇସା ଟା ଦିଅ ଯେତେ ହେଇଥିବ ତାଙ୍କ ଚାର୍ଜ ଟା ନା। ପଇସା ନେଇ ଯାଉଛନ୍ତି ତାପରେ ଅଁ କ ସଇଲା କହି ଦଉଛନ୍ତି ଯେ ସେ ଲୋକ ନାହାନ୍ତି। ତାମାନେ ଲୋକ ବି ଡରିଲେନି ଯେ ବଡ କିଛି। ଛି ଦେହ ଖରାପ ହବ ଅପରେସନ ହବା ପାଇଁ ଲୋକ ବି ଡରିଲେଣିି। କହୁଛନ୍ତି ଆମେ ଏଇଠି ରହିବୁ ଆମର କିଛି ହେଇଯିବ।
ମାନେ ମୋର ଦିପଟ ନାକରେ ବି ସେମିତି ହେଇଛି ଗୋଡରେ ବି ଗୋଟେ ସେମିତି ହେଇଛି କଣ କହିଲେ ଗୋଡଟା। ଗୋଡଟା ଏମିତି ହଉଛି ମାନେ ମୁଁ ଯେତେ ବଡ ହେଇ ଯାଉଛି ସେ ମାଂସଟା ସେତେ ସେତେ ବଢି ବଢି ଯାଉଛି ମୁଁ ତା
ହଁ ହଁ ହଁ ନାଇଁ ନାଇଁ ନା ନା ଆପଣ ଯୋଉଠି କରୁଚନ ନ୍ତି ଆପଣ ଯୋଉଠି କରୁଛନ୍ତି ସେଇଠି ମାନେ ଡକ୍ଟର କୁ ଦେଖ। ଖାନ୍ତୁ କଣ କହୁଛନ୍ତି ଡର ବି ଅଛି ନା ଭାଇଙ୍କ
ଡର ହଁ ତା ପରେ ମାଇଣ୍ଡରେ କଣ ମୋର ଗମେଣ୍ଟ ମେଡାଲରେ ମୁଁ ରହୁଛି ମୁଁ ଚାହିଁଲେ ବି ଆମ ମେଡାଲରେ ମୁଁ ଅପରେସନ କରେଇପାରିବି ମୋ ସେ କଥା ନାଇଁ ବଟ ମାଇଣ୍ଡ ରେ ଗୋଟା ଡର ହେଇଯାଇଛି। ସେଥିପାଇଁ ଆଉ ଇଚ୍ଛା ହଉନି କାହା ଉପରେ ଆଉ ବିଲିଭ କରିବା ପାଇଁ।
ଆପଣଙ୍କ ଭାଇଙ୍କୁ କେତେ ବର୍ଷ ହେଇଥିଲା।
ଏକୋଇଶି ବର୍ଷ ମାତ୍ର।
ଓ ଏକୋଇଶି ବର୍ଷ ବା ମାନେ ଆପଣ ବଡ ନା।
ହଁ ମୁଁ ବଡ ସିଏ ସାନ।
ଓହୋ ଆପଣ ବଡ ଥିଲେ ନା ଛୋଟ ହଁ ନା। ହଁ ହଁ ଛୋଟ ଭାଇ ଭାଇ ହେଲେ ଭାଇ ଭଉଣୀର କେତେ ଭଲ ପାଇବା।
ଆଉ ହୁଁ ଭଇ ଭଉଣୀଙ୍କ ସମ୍ପର୍କକୁ ଯିଏ ବୁଝିଛି। ସିଏ ସିଏ ଜାଣିଛି।
ହଁ ହଁ।
ହୁଁ
ଥେ ଡକ୍ଟର ଏମିତି କରୁଛନ୍ତି ତାଙ୍କର ବି କେହି କିଛି କରିିବି ପାରୁ ନାହାନ୍ତି। ଯେହେତୁ ସେ ଡକ୍ଟର ଗୋଟେ ହେଇ ଯାଇଛନ୍ତି।
ହଁ ପରା ସେଇତ ହଉଛି ଅସୁବିଧା ନା ଯଦି ଆମ ଏପଟକୁ ଆସନ୍ତା ନା ତାକୁ ଏଇଠି। ଠିଆ ଠିଆ ତାକୁ ମାରିଦିଅନ୍ତି।
ହଁ ହଁ।
ଏବେ ତ ସେପଟ ହେଇଯାଉଛି ନା ତାର ଡିଟେଲସ ସବୁ ମୁଁ ନେଇ ସାଇଲୀଣୀ।